ହାଲୋ।
ଭାଇ ଭଲ ଅଛନ୍ତି।
ହଁ ଭାଇ ଭଲ ଅଛି କେମିତି ଅଛନ୍ତି ଆପଣ? ସୁପ୍ ସୁପ୍ରଭାତ ଭାଇ ସୁପ୍ରଭାତ ଆଉ କଣ କରୁଥିଲେ।
ଭାଇ ଏବେ ତ ଗାଧେଇକି ଗାଧେଇକି ଆସୁଛି। କିଛି ସମୟ ବସା ଉଠା କରିକି ଟିକିଏ ମନ୍ଦିର ଯାଇକି ଭଗବାନଙ୍କୁ ଦର୍ଶନ କରିକି ଆସିବି। ନାଇଁ ମନ୍ଦିର ଯିବି ଏବେ।
ଓ ଯିବେ ଆପଣ ହଉ ଠିକ ଅଛି ଯି ହଁ ଯି ଯିବା ପୂର୍ବରୁ ଟିକେ ବାର୍ତାଳାପ ଟିକେ ହେଇଯାଉ କହିବା କଥା ହଉ ସେଥିପାଇଁ ଆପଣଙ୍କ ନିତ୍ୟ କର୍ମ ତାହେଲେ ସରେଇ ଦେଲେଣି ଆପଣ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ହଁ ଭାଇ ନିତ୍ୟ ଯା ହଉ ଆଉ ମୁଁ ଗୋଟେ ଇଏ ଟପିକ ଉପରେ କହୁଛି ଭାଇ। କାଲି କି କାଲିର ଖେଳ ଦେଖିଲେ?
ଭାଇ ସେ କଥା ତ ଆଉ କୁହନ୍ତୁ ନାହିଁ।
କାଲି ଭାଇ ମୁଁ ବି ଆଶ୍ଚର୍ଯ୍ୟଜନକ ହେଇଗଲି ମାନେ ଏମତି ତଳୁଆ ବର୍ଗର ଟିମ୍ ମାନେ କେମତି କୋଉ ଭଳିଆ ଭାବରେ ବିଜୟ ପ୍ରାପ୍ତ କଲେ ସେଇଟା ତ ମୁଁ ଛି। କାଲି ଗୋଟେ ଭାଇଟେ କହିଥିଲେ ମାନେ ଆପଣ ହିଁ କହିଥି କାଲି ଗୋଟେ ଭାଇଟେ କହିଥିଲେ କି ସୂର୍ଯ୍ୟ କୁମାର ୟାଦବ ଟା ଥିଲେ କେତେ କଣ ଭଲ ହେଇଥାନ୍ତା କଣ ନାଇଁ ସେ ବିଷୟ
ଆଜ୍ଞା ନିଶ୍ଚୟ ଦେଖନ୍ତୁ ସେମିତି ନାହିଁ ସିଏ ଗୋଟେ କ୍ୟାପଟେନ୍ ଥିଲା ଯେତେବେଳେ କୌଣସି ସେ କୌଣସି ବି ଏ ତାଙ୍କର ଖେଳାଳି ନହେ ନ ବ୍ୟାଟିଂ କି ବୋଲିଂ କିଛି କରିପାରୁନଥିଲେ। ସେ ଅଧିନାୟକ ନିଜେ ହିଁ ସମ୍ଭାଳୁଥିଲା ନିଜେ ବ୍ୟାଟିଙ୍ଗ ନିଜେ ହିଁ ବୋଲିଙ୍ଗ କରୁଥିଲା।
ହୁଁ ଭାଇ ହଁ।
ଆଉ କଣ କରିବା ଏ ଏମିତି ସମୟରେ ତ କେ କେ କେହି ବି ଗୋଟାଏ ବି ଉ ଖେଳାଳି ଭଲରେ ଚାଲେନି। ଯାହାକି ଅଭିଷେକ ଶର୍ମା। ଅଭି ଶର୍ମା ପରେ ଆଉ କେହି ବି ଗୋଟେ ବ୍ୟାଟ ରେ ଗୋଟେ ବି ରନ୍ ହିଁ କାହାର ଆସିନି।
ହଁ ଭାଇ ସେଇଟା ହିଁ କାଲି ମତେ ପୁରା ଝଟକା ଲାଗିଗଲା। ମାନେ ସେ ସମସ୍ତେ ଭାବୁଛନ୍ତି ହଁ କୁହନ୍ତୁ କୁହନ୍ତୁ। ଭାଇ ମୋର ତ ଏବେ କିଛି ନାହିଁ ନିତ୍ୟକର୍ମ ଯୋଉଟା ହେବା କଥା। ନିତ୍ୟକର୍ମ ସରିଛି ଏ ବର୍ତ୍ତମାନ ଖାଇବାକୁ ଯିବି ଖାଇବାକୁ ଯାଇକି କିଛି କାମ ହେଲା
ଆଉ ସକାଳ ଭୋଜନରେ ଆପଣଙ୍କ ଖାଇବା ଟା କଣ ହେଇଛି ଶୁଣିବେ ଜାଣିପାରିବି କି।
ହଁ ସକାଳ ଭୋଜନ ଆମର ସେମିଆ ହେଇଛି ଭାଇ ସେମିଆ ହେଇଛି ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣ ଆପଣ କଣ ଖାଇଛନ୍ତି।
ଆମର ତ ଜାଣିଥିବେ ଆମର ଛାତ୍ର ଲାଇଫ ରେ ତ ଆମର ଏଇ ଛତୁଆ ଛତୁଆ ଖାଇ ଛତୁଆ ଚୁଡା କଦଳୀ ଖାଇବାକୁ ପଡିବ।
ହୁଁ ହୁଁ। ମୁଁ କିଛି ଜାଣିବା ପାଇଁ ଚାହୁଁଛି ଆପଣ କହିପାରିବେ କି ଆପଣ କୋଉ ବିଷୟ ଉପରେ ଏ ପଢ଼ୁଛନ୍ତି। କୋଉ ବିଷୟ ଉପରେ କୋଉ ସରକାରୀ ଚାକିରୀ କ୍ଷେତ୍ରରେ ଆପଣ ଇଏ କରିବା ପାଇଁ ଇଚ୍ଛୁକ ଅଛନ୍ତି?
ମୁଁ ତ ସ ସବୁ ପ୍ରକାରର ବିଷୟ ଉପରେ ପଢ଼ି ପଢ଼ୁଛି କାହିଁକିନା ସେମିତି ହଉନି ଯେ ଗୋଟାଏ ଗୋଟାଏ ବିଷୟ ପାଠ ପଢ଼ିଲେ ସବୁ କିଛି ସମ୍ଭବ ହେଇଯିବ ତ ସେତି ସେ ଥିପାଇଁ ଯେ ଯେମିତି ଜାଣିଥିବେ ଗଣିତ ବିଜ୍ଞାନ, ଇଂରାଜୀ ତାପରେ ଇତିହାସ ଭୂଗୋଳ ତାପ ଏଇ ଉପରେ ପାଠ ପଢ଼ିବାକୁ ପଡ଼ୁଚି କାହିଁକିନା
ଆଉ ଗୋଟେ କହିବାକୁ ଗଲେ ଆପଣଙ୍କୁ କୋଉ ବିଷୟ ଉପରେ ବହୁତ ରୁଚି ଅଛି ଭାଇ?
ରୁଚି କହିବାକୁ ଗଲେ ତ ମୋର ଗଣିତ ଉପରେ ବହୁତୁ ରୁ ଚି ଅଛି ଆଜ୍ଞା ଆଜ୍ଞା ଗଣିତ ଓପରେ ଅଛି। ଟିକେ ଇତିହାସ ବୋର ଇତିହାସ ଉପରେ ବି ଟିକେ ଭଲ ଅଛି।
ଯାହା ହଉ ବହୁତ ଭଲ ଭଲ ମାନେ ସବୁଠୁ ବିଶାଳ ସ ବିଶାଳ ବିଷୟ ଉପରେ ଆପଣ ବହୁତ ଜ୍ଞାନ ପ୍ରାପ୍ ପ୍ତ କରୁଛନ୍ତି ମାନେ ବହୁତ ଭଲ ବି ଲାଗୁଚନ୍ତି। କିଛି କିଛିକା ଯୁବପିଢ଼ି ହଉ ବା ଆମ ଭଳି ଏ ପିଲାମାନଙ୍କୁ ସେମାନଙ୍କୁ ସେ ଗଣିତ ଇତିହାସ କହିଲେ ସେ ନାଁ ଟା ଶୁଣିଲେ ସେମାନଙ୍କୁ ଟିକେ ହଇଚଇ ସୃଷ୍ଟି କରୁଛି ମାନେ ଏମିତି ଲାଗୁଚି ହଁ ଏମିତି ଲାଗୁଛି ଯେମିତି କି ସେ ସେ ବି ବିଷୟ ଟା ହେଇଛି କଣ ପାଇଁ ମାନେ ଆମେ ସେ ଦିନିଷଟା ବୁଝି ବି ପାରୁନୁ। ତାର ଯୋଉ ସୁବିଧା ଅସୁବିଧା ତାର ଯୋଉ ସୂତ୍ରୁ ଅ ତାପରେ ଯୋଉ ତାର ଇତିହାସର ଯେମିତି ଘୋଷା ପାଠ ରହିଲା ଗଣିତ ର ଯେମିତି ସୂତ୍ର ନୀତି ନିୟମ ଭଳି ରହୁଛି ସେ ଦିନିଷ ଟା ଠିକ୍ ସେ କାହାକୁ ମନେ ରହୁନି ଯିଏତ ବିଶେଷଜ୍ଞ ଯ ଯୋଉ ଭଳି ଯେଉମାନେ ପଢ଼ୁଛନ୍ତି ଜ୍ଞାନ ଇଏ କରୁଛନ୍ତି ସେମାନେ ହିଁ ସେଇ ଜିନିଷଟାକୁ ଓ। ଯୋ ବିଷୟବସ୍ତୁ ଟାକୁ ପଢ଼ିକି ସେମାନେ ହି ପାରୁଛନ୍ତି କିନ୍ତୁ ଦେଖିବାକୁ ଗଲେ ଆମର ଶହେ ପ୍ରତିଶତରୁ ନବେ ପ୍ରତିଶତ ପିଲା ଗଣିତରେ ପୁରା ମାନେ
ଆଜ୍ଞା ଦେଖନ୍ତୁ ଗୋଟେ ଦିନିଷ ଆପଣ କହିଲେ ଏଇଟା ଠିକ କଥା ହେଲେ ପିଲାଦି ସେ ବିଷୟଟାକୁ ଟେ ନିଜ ଆଡ଼ୁଭଲରେ ନେଇ ପାଠ ପଢ଼ିବ ତ ତାକୁ ଏତେ ବି କଷ୍ଟ ହବ ନାହିଁ କି ସ ଯିଏ ବି ଲେ ଖିଚି ସିଏତ ଗୋଟେ ବି ମଣିଷ ନା। ସିଏଥରେ ନା ଆଉ ଅଲଗା ଲୋକ ଲାଗି ଦେଇଛି ସିଏ ତ ସେମିତି ଭାବି ଭାବି ଭି ତାପରେ ପୁରା ଜ୍ଞାନ ବି ବିଜ୍ଞାନ ପୁରା ତାପରେ ପୁରା ବେ ଆବିଷ୍ କାର କରିକି ପରା ଲେଖିଛି ନା ସେଇଥିପାଇଁ ବ ମଣିଷ ଚାହିଁଲେ ସିଏ ଦି ଗୋଟେ ତ ହଉନି ତାକୁ ଦିତୀୟର ତିନିଥର କି ଚାରିଥର ତାକୁ ସେ ସେ ଜିନିଷକୁ ପଢ଼ି ପଢ଼ି ପଢ଼ି ପଢ଼ି ପଢ଼ି ହିଁ ତାର ହବ ନା ଥୋ ଥୋଡ଼ି ନା ଗୋଟଏ ଗୋଟାଏ ଥରେ ହେଇଯିବ।
ହୁଁ ହୁଁ ଆଜ୍ଞା ହଁ ନାଇ ସେଟା ତ ଠିକ କ ଠିକ କଥାଟା କହିଲେ। ସେଟା ଭଲ ଲାଗିଲା କିନ୍ତୁ ଏ ଯୋଉ ଭାବନା ଚିନ୍ତନ ଗୋଟେ ରହୁନି କି ମନରେ ମନକୁ ଗୋଟେ ଭାବନା ଚିନ୍ତନ ଗୋଟେ ରହୁଛି ଗଣିତ ସବୁ ବିଷୟବସ୍ତୁ କୁ ଦେଖିଦେଲେ ସେମାନେ ଭାବୁଛନ୍ତି ଯେ ଏଇ ଏତେ ବଡ଼ ବିଷୟଟା କେମିତି ଇଏ କରିବି ତାର ସତ ନିୟମାବଳୀ ତ ବହୁତ ବଡ଼ ଥିବ। ସେଇ ଜିନିଷଟାରେ ଲୋକମାନେ ମଜି ଯାଉଛନ୍ତି ଆଉ ସ ଭ ଫଳରେ ଭୟ ସୃଷ୍ଟି ହଉଛି ସେ ଭୟ ସୃଷ୍ଟିରେ ସେମାନେ ଯୋଉ ଜିନିଷ ଜଉଟା କରିବା ପାଇଁ ଚାହୁଁଛନ୍ତି ଠିକ୍ ସେ କରିପାରୁନାହାନ୍ତି ଯଦି ସେ ଭୟଟାକୁ ଦୂର କରିକି ନାଇଁ ଏଇଟା ତ ଗୋଟେ ବିଷୟଟେ ଏ ବିଷୟରେ ଏଇ ଜିନିଷ ଟା ଯଦି ଆମେ ହିଁ ଅନୁପ୍ରେରିତ କରିଛୁ ଆଉ ସେ ଜିନିଷଟା ଆମେ ହିଁ ସେ ଜିନିଷଟା କରିପାରିବୁ ତ ଆକୁ ଆମେ କାହିଁକି ବଢି ପାରିବୁନି। ସେଇ ଜିନିଷ ଟା ଯଦି ମନରେ ଚିନ୍ତାଧାରା ହଁ ଚିନ୍ତାଧାରା ଯଦି ଆଣିଲେ ବୋଲି ନିଶ୍ଚୟ ସେମାନେ ସଫଳ ମାର୍ଗ ପାଇ ପାରିବେ ହଁ କୁହନ୍ତୁ।
ମୋ ମୁଣ୍ଡ ଟାକୁ ସ୍ଥିର ରଖିବାକୁ ପଡିବ ଯେ ମୁଁ ଏଇଟା ଏଇ କାର୍ଯ୍ୟ କରିବି ସବୁବେଳେ ପାଇଁ ଏଇଟା ସେଇନ୍ତା ହେଲେ ସବୁକିଛି ସମ୍ଭବ ହେଇପାରିବ ଆଉ ଯଦି ସ୍ଥିରତା ନଥାଏ ତ କିଛି ସମ୍ଭବ ହେଇପାରିବ ନାହିଁ। ଆପଣ ଜାଣନ୍ତୁ ଏଇଟା ଦେଖନ୍ତୁ ବବ୍ ବଡ ବଡ ଯୋଉ ବିଜନେସ ଯୋଉ ସବୁ ବିଜନେସ ମ୍ୟାନ କି ଯୋଉ ବଡ ବଡ ଲୋକ ଦେଖ୍ ଦିବେ ତାଙ୍କର ସବୁ ତାଙ୍କର ମାଇଁ ମାନେ ମ ଗୋଟେ ମୁଣ୍ଡ ଗୋଟେ ପ୍ରକାର ଚାଲିଥିବ ଯେ ଆମେ ସବେଳ ପାଇଁ ଆମର କି କର୍ମ ଗୋଟା ଗୋଟାଏ ସମୟ ପାଇଁ ହିଁ ରଖିବୁ ଯେ ଅନ୍ୟାନ୍ୟ ହେଇ ଆ ଜି ଏଇଟା କରିବୁ କାଲି ସେଇଟା କରିବୁ ଏମିତି ନାହିଁ ତାଙ୍କର ଆଗରୁ ଚିନ୍ତାଧାରା ହେଇଥିବ ଯେ ଏଇଟା ହିଁ ମୁଁ ଆଜି କରିବେ ବୋଲି କରିବି ସେମିତି ରଖିଲେ କି କିଛି ସବୁ ସମ୍ଭବ ହେଇପାରିବ।
ଆଜ୍ଞା ଆଜ୍ଞା ହଁ। ନାଇଁ ବହୁତ ଭଲ ଚିନ୍ତାଧାରା ଭାଇ ବହୁତ ଭଲ ଜିନିଷ ଟେ କହିଲେ। କିନ୍ତୁ ହୁଁ। ସେଇ ବିଷୟରେ ଇଏ ପଢାପଢି ବିଷୟ ଉପରେ ଆଉ କିଛି ଆପଣଙ୍କର ରୁଚି ଅଛି କି?
ପଢାପଢି ତ ରୁଚି ସେତେ ଏତିକି ଦେଖୁନ୍ତି ତ ଦେଖିବାକୁ ଗଲେ। ଆମେ ତ ନିୀତିଦିିନଆ କର୍ମ ଆମର ନିଜ ସବେଳେ କରିବା ବାଧ୍ୟ ତାପରେ ବି ଆମୁଁ ବେଳେ ବେଳେ କିଛି ମୁଭି ଫୁଭି ଦେଖିବାକୁ ମାନେ ଦେଖିବାକୁ ପଡେ କାହିଁକି ନା ତାକୁ ଦେଖିବା ଦ୍ଵାରା ଆମ ଦେଖନ୍ତୁ ଆମେ ସବୁବେଳେ ସବୁବେଳେ ପାଠ ପଢିବା ଠିକ ମନା କରୁନି ହେଲେ ସବୁ ଟି ଟିକେ ତା ସହିତ ବି ଟିକେ ମୁଭି କି ଦେଖିଲେ ଆପଣ ହଁ ଆଜ୍ଞା ଚଳଚିତ୍ର ଦେଖିଲେ ବରଂ ମସ୍ତିଷ୍କ ଟା ଟିକେ
ହଁ ମାନେ ଆପଣଙ୍କୁ ନ ନା ଖୋଲା ଖଲି ମାନେ ଟିକେ ଉତ୍ସାହ ଜନିତର କରୁଥୁବ ଉତ୍ସାହ ଜନିତ କରି ଆଗ୍ରହ ଟିକେ ପ୍ରକାଶ କରୁଥୁବ।
ଏମିତି ନୁହେଁ ଯେ ଖାଲି ମତିଷ୍କ ଅଧିକ ପାଠ ଲୁ ପାଠ ଅଧିକ ଦେଲେ ମତିଷ୍କ ସବୁ ନେଇଯିବ। ତା ସହିତ ଆମର ଟିକେ ଫ୍ରି ଏ ମାନେ କିଛି ଦରକାର।
ହଁ ତା ପାଇଁ ବି ମସ୍ତିଷ୍କକୁ ଟିକେ ଖୋଲା ଏ ଦରକାର ଖୋଲା ସମୟ ଦରକାର। ଖୋଲା ସମୟ ତାକୁ ଯେତେ ଇ କର ଆଉ ଯଦି ସେ ମସ୍ତିଷ୍କକୁ ଯଦି ଗୋଟାଏ ଜାଗାରେ ଯଦି ସ୍ଥିର କରିକି ଖାଲି ପଢୁଥିବ କହିଲେ ସେ ଜିନିଷଟା ସିଏ ନିଜର ଭାରସାମ୍ୟ ହରେଇବ। ହରେଇ ବସିବ ଭାର ସମୟ ହରେଇ ବସିକି ସେ ଭାର ସମୟ ହରେଇକି ସେ ଗୋଟେ ଦିଗକୁ ନ ଯାଇକି ଅନ୍ୟ ଦିଗକୁ ମାନେ ତାର କିଛି ମସ୍ତିଷ୍କ ସବୁ ସମୟରେ କିଛି ନହେଲେ ପାଠ କିଛି ସମୟ ମାନେ ଯୋଉ ବାହାକୁ ପ୍ରତିଶତ ରହୁନି କି ଶହେ ସ ସତୁରି ଭାଗ ପ-ପଢ଼ା ଉପରେ ଦିଅ ଆଉ ତିରିଶ ଭାଗ ନିଜର ଅ ନିଜର ଜୀବନ ନୀତି ନିୟମ ଯୋଉ ରହୁଛି ଦୈନନ୍ଦିନ କାମ ସେ ଉପରେ ଇ କରିବେ ଆଉ ଯ ଯଉ
ଆପଣ ଦେଖନ୍ତୁ ସ-ସକାଳ ଟାଇମ ଟା ଆପଣ ଯଦି ଡେଲି ଶୁଆ ଶୁଆଉଠା କରି ଟିକେ ଆପଣ ଗ୍ରାଉଣ୍ଡ ରେ ଯାଇକି ଟିକେ ବ୍ୟାମ ସେ କି ଆମର ଯୋଗଫୋଗ କରିବେ ଆପଣ ମୁଣ୍ଡରେ ସ୍ଥିର ରହିବ। ଚି-ଚିନ୍ତାଟା ଆଃ ଚିନ୍ତାଟା ବି ଭଲ ରହେ ସବୁବେଳେ ପାଇଁ।
ଆଜ୍ଞା ହଁ ସେ ସେଇଟା ତ ଠିକ କଥା କହିଲେ ଆପଣ। ସେଇଟା ବି ବହୁତ ଖୁସି ଲାଗିଲା ଭାଇ ଆଉ ହୁଁ ବହୁତ ଖୁସି ଲାଗୁଛି ତାପରେ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଭାଇ?
ଆଜ୍ଞା ଘରେ ଭଲ ଅଛନ୍ତି।
ଘରେ ଭଲ ଅଛି, ତ ଆପଣ ଘରୁ ଛାଡିକି ଆସିକି ପାଠ ପଢୁଛନ୍ତି କି ଘରେ ହିଁ ପଢୁଛନ୍ତି ଆପଣ?
ନାଇଁ ଘରେ ଛାଡିକି ତ ପଢିବା ପଡୁଛି ତ ଘରକୁ ସକାଳୁ କଲ କଲ କରିକି ବୁଝି ଯାଉଛି ଯେ ଘରେ କେମିତି କଣ ଅଛନ୍ତି।
ହଁ ହଷ୍ଟେଲରେ ହିଁ ରହୁଥିବେ ଆପଣ ନାଇଁକି। ଆପଣଙ୍କର ପଢ଼ା କଣ୍ଟିନ୍ୟୁ ଚାଲିଛି କି ଆପଣ ଚାକିରୀ କ୍ଷେତ୍ରରେ ଅଛନ୍ତି, କି ଏମିତି ପଢା କାର୍ଯ୍ୟରେ ଅଛନ୍ତି ଆପଣ।
ତର ପାଇଁ ପଢା ପଢି କରୁଛି ଆଜ୍ଞା।
ନା ଚାକିରୀ କ୍ଷେତ୍ରରେ ତ ପଢୁଛନ୍ତି କିନ୍ତୁ ତା ସହିତ ବି ଆପଣଙ୍କୁ ଟିକେ ପେଟ ପୋଷିବା ପାଇଁ ଯୋଉ ଦୁଇ ତିନି ପଇସା ଇନକମ ଜୋଉ ରହୁଛି ସେଇଟା କରୁଛନ୍ତି, କି କରୁନାହାନ୍ତି, ମୋର କହିବା କଥା ହଉଛି ସେଇଟା। ସରକାରୀ କ୍ଷେତ୍ର ନହେଲେ ବି ପ୍ରାଇଭେଟ ଇଏରେ କାମ କରୁଛନ୍ତି କି? କରୁନାହାନ୍ତି ସେ ବିଷୟରେ ପଚାରିବି ପଚାରୁଥିଲି? କୁହନ୍ତୁ।
ପ୍ରାୟ ତ ସେମିତି ବି ମୋବାଇଲ ଦ୍ଵାରା ଦେଖିପାରୁଛି କିଛି କିଛିଟା ପଢିଆ ମାନେ କିଛିଟା ରୋଜଗାର କରିବା ପାଇଁ କିଛି ଦେଖିଦଉଛି।
ଆଜ୍ଞା ଆଜ୍ଞା ହଁ ହଁ ହଁ ନାଇଁ। ସେମିତି ହିଁ ସଂଘର୍ଷ କରିଚାଲନ୍ତୁ ଭାଇ ବହୁତ ଭଲରେ ରହିବେ ଆମେ ବି ସେମତି କି ସଂଘର୍ଷ କଲେ ଆମେ ବି
ଭାଇ ସେଇଟା ତ ଏଇଟା ତ ସବୁ ଛାତ୍ର ପିଲାଙ୍କ ପାଇଁ ଏଇଟା ନିହାତି ଜରୁରୀ ଆଜ୍ଞା। ଆଉ ଏଇଟା ନକଲେ ତ ଘରୁ ଏ ବୟସରେ ପଇସା ମାଗିବା ଟା ବହୁତ ଖରାପ ହେଇଯାଉଛି।
ହୁଁ ହୁଁ ହୁଁ। ହଉ ଠିକ ଅଛି ଭାଇ। ବହୁତ ଖୁସି ଲାଗିଲା ଆପଣଙ୍କ ସହିତ ବହୁତ ଖୁସି ଲାଗିଲା। ହଁ ବହୁତ ଖୁସି ଲାଗିଲା ମୁଁ ଚାହୁଁଛି ଯେ ଜୀବନ ଟା ବହୁତ ମଙ୍ଗଳମୟ କରୁନ୍ତୁ ସରକାରୀ ଚାକିରି ପାଇଥାନ୍ତୁ।
ସେମେ ଆଉ କେତେବେଳେ ଗଲେ କଥା ହେବା ମିଶିକି ନହେଲେ ଆଉଥରେ।
ଠିକ୍ ଅଛି ଭାଇ ଠିକ୍ ଅଛି। ସୁଯୋଗ ହଉ କଥା ହବା ହଉ ରଖୁଛି ଭାଇ।
ହଁ ଭାଇ ହଉ।
ଆଜ୍ଞା ହଁ ଧନ୍ୟବାଦ।
ଧନ୍ୟବାଦ।
ହୁଁ ଉଁ ଉଁ।